ଶୁଭ ସନ୍ଧ୍ୟା। କଣ କରୁଛନ୍ତି ଏଇ ଏଇଠି କାଠ ସଜାଡୁ ସାରି ସବୁ ତମ ଭାଇ ଆସିଥିଲେ ତ ତାଙ୍କୁ ଖାଇବାକୁ କରିକି ଦେଲି ତାଙ୍କର ପରଟା ଆଳୁକୋଷା। ଆଉ ତାପରେ ଘର ଦୁଆର ଖରିକିଲି ବାସନ ମାଜିଲି। ଜିଛି କି ହେଠୁ ଏକରକୁ ଟିକେ ପଳେଇ ଆସିଛି ପବନ ଖାଇବାକୁ ଯେ ହେଲେ ପବନ ତ ନାଇଁ ମାଛି ଗୁରାକ ପୁରା ଅସ୍ତବ୍ୟସ୍ତ କରିଦେଉଛନ୍ତି। ପରିବେଶଟି ବହୁତ୍ ଖରାପ ଅଛି ହୁଁ।
ହଁ ଆମେ ବି ସେଇ ଆସି କି ଏ ଯୋଉ ବିଦ୍ୟାଳୟରୁ ଟିକେ ଘ ଏ ଥକା ଲାଗୁଥିଲା ତ ଟିକେ ସବୁ ଶୋଇ ପଡିଥିଲୁ ହେଲେ ଅତ୍ୟଧିକ ଗରମ ଯୋଗୁ ପା ଆମେ ଶୋଇପାରିଲୁନି ଉଠିକିନା ଆସି ବାହାରେ ବସିକିନା ଫୋନ ଧରିଥିଲି କି ସେତେବେଳେ ମେସେଜ କରିଥିଲି। କଥା ହେବା ପାଇଁକା ତାପରେ ଆଉ ସମୟ ହେଲାନି।
ଆଛା ବାର୍ତ୍ତା ପଠେଇଥିଲେ ମୁଁ ଜାଣି ଛି ଆପଣଙ୍କୁ ତ ଆପଣଙ୍କର ସମୟ ଅଭାବ ଆଉ କଣ କରିବା ଆଉ ଆପଣ ତ ଆଜି ଏକାଦଶୀ ବ୍ରତଟି ପାଳନ କରିଛନ୍ତି ଆଉ କିଛି ମାନେ ଆହାର ନେଲେଣି ନା ସେତିକି? ଆହୁରି
ଆହାର କଣ ସେତିକି ବେଳେ ଯାହା ଖାଇଥିଲି।
ଆଚ୍ଛା।
ସେତିକି ବେଳେ ଯାହା ଖାଇଥିଲି ତାପରେ ସିଏ
ଆଚ୍ଛା ଆଚ୍ଛା ଆପଣ ଏକାଦଶି ବ୍ରତ ଟି କରୁଛନ୍ତି ବୋଲି ଆମେ ବହୁତ ଗର୍ବିତ ଆପଣଙ୍କ ପାଇଁ। ଆଉ ବହୁତ ମାନେ ହୁଁ ସୁନ୍ଦର କାର୍ଯ୍ୟଟି ସୁନ୍ଦର ବ୍ରତଟି ଆପଣ କରୁଛନ୍ତି।
ହୁଁ। ଆଉ କହୁଥିଲି କି ମାନେ ଅ ମାନେ କଣ କହୁଥିଲି ତ ଭୁଲିଗଲି ଗୋଟେ।
ଆଚ୍ଛା।
ହଁ ଆଜି ତ ମୋର କିନ୍ତୁ ଆମେ ଆଜି ସକାଳେ ଯୋଉ ଡାଲିଟି କରିଥିଲୁ ମୁଁ ତାକୁ ବଘା ଥିଲି ତ ସମସ୍ତେ ଖାଇ କହୁଛନ୍ତି ଆଜି ଭଲ ହେଇଥିଲା ମୁଁ କିନ୍ତୁ ଟେଷ୍ଟ କରି କହିଲି ଲେ ଚାଖିପାରିଲିନି କହୁଛନ୍ତି କି? ଭାଉଜ ବି ଏମିତିଆ ରୋଷେଇ କରିପାରୁନାହାନ୍ତି, ମାନେ ଯିଏ ଆସୁଛନ୍ତି ଆମ ରୋଷେଇ।
ଆଛା ଆଚ୍ଛା ରୋଷେଇଆ ଯୋଉ ରୋଷେଇଆ ମହିଳା ଜଣଙ୍କ ଆଚ୍ଛା ଆ ଏବେ ବି ଜାଣିଛୁ ଆପଣ ଏବେ ଆପଣ ଏବେ ଭଲ ରୋଷେଇ ବାସ କଲେଣି, ଆମ୍ଭେ ଜାଣିଛୁ। ଆଉ ଆପଣ ସବୁ ଶିଖିଗଲେଣି। ଆଗରୁ କିଛି ଜାଣିନଥିଲେ ଏବେ ସବୁ ଜାଣିଗଲେଣି ବୋହୁତ ମୁଁ ସେଥିପାଇଁ ଖୁସି ଅଛି। ଆଉ ଆପଣଙ୍କୁ ଏମିତି ସଦ୍ବୁଦ୍ଧି ଭଗବାନ ଦିଅନ୍ତୁ ସବୁବେଳେ। ଆପଣ ଜୀବନରେ ଏମିତି ଉନ୍ନତି କରନ୍ତୁ।
ତମେ ଆଉ କୁହନି।
ଆଚ୍ଛା ଆଚ୍ଛା ଆପଣ ଏମିତି ହସିବାର ତାପ ପର୍ଯଯ୍ୟୟ ଟା କଣ ମତେ ବୁଝେଇକି କହିବେ କି? ଆମ୍ଭ ର ଯୋଉ ଧାନ କଳଟି ଚାଲୁଚି ସେ ଯୋଉ ପ୍ରଦୂଷଣ ଏବଂ ଶବ୍ଦଟି ବ୍ୟବହାର ହୋଉ ସେଥିରୁ ବାହାରୁଚି ପୁରା ମୁଁ ଅସ୍ତବ୍ୟସ୍ତ ତ ହେଇକି ବିଲକୁ ଆସିଲିଣି ଆପଣଙ୍କ ସାଙ୍ଗରେ କଥା ହେବା ପାଇଁ।
ଯାହା ହଉ ଧନ୍ୟବାଦ ଏତେ କଷ୍ଟ କରୁଥିବାରୁ ଆଉ ଆପଣଙ୍କ ଭଳିଆ ପରପକାରୀ କୋଉଠି ସଂସାରରେ ନାହାନ୍ତି। ଆଉ ମୁଁ ଦେଖିଲି
ପ୍ରଶଂସା କରନ୍ତୁନି ମିଠା ପ୍ରଶଂସା।
ନାଇଁ ନାଇଁ କୌଣସି ମିଥ୍ୟା ପ୍ରଶଂସା ଏଇ ନୁହେଁ। ଏଇଟା ହୃଦୟରୁ ହୃଦୟର ପ୍ରଶଂସା।
ଆଛା ହଉ ଠିକ ଅଛି ତାହେଲେ ମୁଁ ବି ହୃଦୟରୁ ଆପଣଙ୍କୁ ଧନ୍ୟବାଦ ଜଣାଉଚି। ଆଚ୍ଛା।
ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ସମସ୍ତେ ଏଇଠି ବାପା ଆମର ପିତାଶ୍ରୀ ଅ ବିଲରେ ଯୋଉ ହାଣନ୍ତି ହାଣୁଛନ୍ତି। ମାତାଶ୍ରୀ ମାନେ ବୋଉ ଆମର ଶାଶୁ ମା ଆପଣଙ୍କ ବଡ ବୋଉ। ପାଣି ବୋଉଛନ୍ତି ବାପାଙ୍କ ପାଖକୁ। ଆଚଛା ଆଚଛା ଆଉ ତମ ବୋଉ ମାନେ ସାନ ବୋଉ ଆମର। ଆଉ ସନ୍ଧ୍ୟା ଆଳତି କରୁଛନ୍ତି। ଆଉ ଛୁଆ ବାପା ମାନେ
ନାଇଁ।
ଆଚ୍ଛା ଆଜ୍ଞା ଆଜ୍ଞା ଆଉ ଛୁଆ ବା ଆମର ସାନ ଶଶୁର। ମାନେ ତମ ପିତାଶ୍ରୀ ବାପା। ସିଏ ଧାନରୁ ଚାଉଳ ବାହାର କରୁଛନ୍ତି ଯୋଉ ଯନ୍ତ୍ରଟି ଧାନ କଳକୁଟା। ଆଉ ସେଇଥିରେ ସେ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ଆଉ ଲୁପ୍ତ ଅଛନ୍ତି।
ଆଜି ପାଣି ଆସିନି?
ଟାଇମ୍ ପାଣି
ହଁ ଆସି ଆ ଖୋଲିଲେ ଟିକେ ଦେଖିବା ଛଅଟା କିନ୍ତୁ ବାଜିଲାଣି। ଆସିନି ନା ଆସିଗଲାଣି? ଆସ ଆସିବ ଯଦି ନ ଆସିଲ ଆମେ ବି ଆଣନୁ ଆସିକିିନ ତ ପୁରା ଥକା ଲାଗିଲା ଶୋଇଗଲୁ। ଅଛି ଅଛି ଆମର ହଉ
ଆଜ୍ଞା ଆଉ ଆପଣ ତ ଆପଣ କଣ ବ୍ୟସ୍ତ ଅଛନ୍ତି ନା କଣ?
ନାଇଁ ନାଇଁ ମୁଁ ମୁଁ ଅଛି। ଖାଲି ଅଛି ମୁଁ କହୁଥିଲି କି ଆମର ଏଇ ଯୋଉ ଉୁଁ କଣ ପ୍ରବାସ ବିଦ୍ୟାଳୟର ଯୋଉ ଗୃହଟି
ଆଚ୍ଛା।
ଏତେ ଦିନ ଧରି ଆମେ ନଥିଲୁ ତ ତା ଭିତରଟି ଯେମିତି ଅପରିଷ୍କାର ଥିଲା ତା ବାହାର ଟା ବି ସେମିତି ଅପରିଷ୍କାର ହେଇଯାଇଛି। ତ ଆମର କାଲି ଛୁଟି ଅଛି କାଲି ମହରମ ଅଛି ତ ଆମେ ଏଇ ଗୁଟେ ସବୁ ସଫା କରିବୁ କାଲି ଅ ଧେ ସଫା କରିଦେଇଛୁ ଆମ ଏଇ ସବୁ ମାନେ ସାମ୍ନା ଟା। ବହୁତ ସାରା ମାନେ ଅଛି ଜାଗା ଅଛି ଯୋଉଠିକ କି ଟଗର ଗଛ, ମନ୍ଦାର ଗଛ ଆଉ ଭଣ୍ଡା ଗଛ ଆଉ ଭେସୁଙ୍ଗ ପତ୍ର ଆଉ ଏମିତି ଯୋଉ ଯୋଉ ସବୁ ଅନା ବନା ଯୋଉ ସୁନ୍ଦର ସୁନ୍ଦର ସୋ ଗଛ ସେଗୁଡାକ କୋଳି ଗଛ। ଛ ଆଉ ଆମର କଣ ରହିଲା କଣ ସେଇଟା ମଲ୍ଲି। ମଲ୍ଲି ଫୁଲ ଗଛ, ଲଙ୍କା ଗଛ ଆଉ ପୋଦିନା ଗଛ। ସେ ଯୋଉଟା ଆମେ ଲଗେଇଥିଲୁ ମୁଁ ଘରୁ ଆଣିଥିଲି ନା କଣ ପୋଦିନା ଗଛ। ଗୋଟିଏ ହେଲା କିି।
ଆଚ୍ଛା।
ସେଇଟାକୁ ପୋତି ଦେଇଥିଲୁ ସେଇଟା ଏବେ ମାଡି ଗଲାଣି ବହୁତ ସାରା।
ଉତ୍ତମ କଥା କରିଛନ୍ତି କାର୍ଯ୍ୟ।
ମୁଗ ଖାଇକି ଆମେ ଯୋଉ ଧୋଇକି ପକଉ ସେ ମୁଗରୁ ବି ମୁଗ ଗଛ ଉଠି ସେ ଶୁଖିଗଲାଣିିଁ।
ଆରେ ବା। ଉତ୍ତମ ପ୍ରୟାସ ଆପଣ କରିଛନ୍ତି ବହୁତ ଭଲ ଭଲ କାମ କରୁଛନ୍ତି। ସୁନ୍ଦର ସୁନ୍ଦର କାର୍ଯ୍ୟ ଆପଣ ଆଉ ଆପଣ ଗୋଟେ ମଜାଦାର କଥା ଶୁଣନ୍ତୁ ଆପଣଙ୍କ ଝିଆରୀ ମାନେ ମୋର ପୁତ୍ରୀ ଅଲିଅଳି ରାଜଜେମା ପୁତ୍ରୀ ସିଏ ଆସିଛନ୍ତି। ବିଲକୁ ଶୌଚ କରିବାକୁ ମଳତ୍ୟାଗ କରିବାକୁ ମାନେ ଚ ପଲଟି ମାଡ଼ିକି ଘରୁ ଆସିଥିଲେ। ଯେତେବେଳେ ଶୌଚ କରିବାକୁ ବସିଲେ ମଳତ୍ୟାଗ କରିବାକୁ ଚପଲ ଟିକେ ଆଗରେ ଓହ୍ଲେଇକି ଥୋଇକି ବସିକି ମଳତ୍ୟାଗ ଖାଲି ପଦରେ କରୁଛନ୍ତି। ଅତି ସୁନ୍ଦର କଥାଟି।
ହଁ ଅତି ସୁନ୍ଦର କିଛି ସିଖ। ସିଏ ଭାବି ଦଉଛି ଏଇଟା ହଉଛି ଆମର କୃତ୍ରିମ ହଁ।
ଆଚ୍ଛା ଆମର ଯୋଉ ଶୌଚାଳୟ ଯୋଉ ପାଇଖାନା କୁହନ୍ତି। ତା ଭିତରକୁ ବି ଆମ ପରିବାରରେ ଆମ ବାପା ମାନେ ଶ୍ୱଶୁର ଆପଣଙ୍କ ବଡାପା ଯିଏ। ଆପଣଙ୍କ ପିତାଶ୍ରୀ ବଡ ପିତାଶ୍ରୀ ଆମ ସାନ ଶ୍ୱଶୁର କୁର୍ତ୍ତାଶୁର ସିଏ ବି ପିଲା ଆଉ ମୋ ଝିଅ ବି ତାଙ୍କଠୁ ଶିଖି ଯାଇଛି। ଆପଣଙ୍କ ଝିଅରି ମୋ ଅଲି ଅଳି ରାଜଜେମା ପୁତ୍ରୀ ଆଉ ମାନେ ପାଇଖାନାର ପାହାଚ ଉପରେ ଚପଲ ଥୋଇ ଦେଇ ଜୋତାଟି ତାଙ୍କର ଭିତରକୁ ଯାଆନ୍ତି ମଳତ୍ୟାଗ କରିବା ପାଇଁ।
ଆମ ଝିଅ ନୁହେଁ ଏଇ ଆମ ଝିଅ ଲାଟିନ୍ ଯାଇଛି ବାହାରେ ଚପଲ ଥୋଇ ଦେଇ ଭିତରକୁ ଯାଇଛି।
ଆଚ୍ଛା ଏମିତିଆ ସବୁ କଥା ଶୁଣନ୍ତୁ ଆଉ।
ମନ୍ଦିର ବୋଲି ଭାବି ଦେଇଛି ଆଉ।
ଆଚ୍ଛା ଆଜ୍ଞା ସେମାନେ ପୁରା ସେଇଭଳି ବ୍ୟବହାର କରୁଛନ୍ତି ଯେମିତିକି ସେମାନେ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି। ଯେମିତି ମନ୍ଦିର ଭିତରକୁ ଗଲେ ପଦାରା ଆମର ସେ ଚପଲ ଜୋତାଟି ଆମେ ଥୋଇକି ଯାଉ ସେମାନେ ସେମିତି ଶୌଚାଳୟ ମାନେ ପାଇଖିନା ବି ଭିତରକୁ ଗଲେ ବାହାରେ ଚପଲ ତାଙ୍କ ଜୋତାଟିକୁ ଥୋଇକି ଯାଉଛନ୍ତି ବୁଝିପାରିଲେ। ଆପଣ ଆପରେ କଣ କୋହୁଚନ୍ତି କୁହନ୍ତୁ?
ମୁଁ ତମକୁ ଗୋଟେ କଥା କୋହୁଚି। ଜୀବନରେ ତମକୁ ଅଧିକ ଖୁସି କେତୋଳେ ଲାଗେ ଖୁସି ନୁହେଁ ଶାନ୍ତି। କେତୋଳେ ଲାଗେ?
ମତେ ଶାନ୍ତି ଲାଗେ କେବଳ ଯୋଉ ଦିନ ମୁଁ ମନ୍ଦିରକୁ ଯାଇଥିବି ମତେ ସେଇଦିନ ବୋହୁତ ଶାନ୍ତି ଲାଗେ। ଭୋଉ
ଆଚ୍ଛା ତମୁକୁ ଜୋଓରେ ଏ ଲାଗୁଥୁବ ଦୁଇ
ଆଚ୍ଛା ଆ
ତମୁ କିନ୍ତୁ ଅଟକା ଯିବ ନାଇଁ ତମେ ଯାଇପାରିବନି। ଏ ପରିବେଶ ତମ ପାଇଁ ଠିକ ନୁହେଁ, ଏ ସ୍ଥାନ ଠିକ ନୁହେଁ। ତମୁକୁ ଛଡା ଯିବନି ତାପରେ ତମୁକୁ ଭଲ ଲାଗିବ?
ବିଲକୁଲ ବି ନୁହଁ।
ତାହେଲେ ଯେତେବେଳ ଶାରିକି ଆସିବେ?
ସେତେବେଳେ ଟିକେ ଶରୀର ହାଲକା ହେଇଯିବ ଟିକେ ଭଲ ଲାଗିବ।
ପାଟିରୁ ସରିଲା ପରେ ଗୋଟେ ପା ଗୋଟେ କଥା ବାହାରିବ କଣ ତ ଜୀବନର ପ୍ରକୃତ ଶାନ୍ତି ହୋଉଚି ସେଇଟା।
ଆଚ୍ଛା ଆଚ୍ଛା ଆଚ୍ଛା ଆପଣ ଏଇଟା ଯୋଉ ଆମର ଗୋପାଳ ରହସ୍ୟ ଗୋପାଳ ଚରିତ୍ରରେ ଏଇଟା ଏଇ ଭାଗଟି ସେମାନେ ଦର୍ଶାଇଥିଲେ ଯେ ଗୋପାଳ ରାଜାଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ତାନ୍ ତାଙ୍କୁ ନଈ ମଝିରେ ଯେତେବେଳେ ତାଙ୍କୁ ଝାଡା ଲା ଗୁଥୁଲା ତାଙ୍କର ମଳ ତ୍ୟାଗ କରିବାର ଶୌଚ କରିବାର ଟାଇମ ହେଇଯାଇଥିଲା ତାଙ୍କୁ ନଈ ମଝିରେ ନେଇକି ଡଙ୍ଗାରେ ବସେଇଥିଲେ ସିଏ ମାନେ ଅନୁଭବ କରନ୍ତୁ କେମିତି ଲାଗୁଚି।
ହୁଁ କାରଣ ସିଏ ବି ଗୋଟେ କଣ ଗୋଟେ କହିଥିଲେ।
କରିଥିଲେ ତାଙ୍କ ଚୁଲିରେ ଯାଇଁକି ଝାଡା ବସିକି ପଳି ଆସିଥିଲେ ମଳତ୍ୟାଗ କରିକି। ତାଙ୍କ ଝିଅ କଣ ତାଙ୍କୁ କହିଥିଲା ତ ଗୋପାଳ ରହସ୍ୟଙ୍କ ଝିଅ ରାଜାଙ୍କୁ ରାଗିକି ସେ ସେଇ ରାଗେରେ ତାଙ୍କ ମାନେ ପ୍ରଜାମାନଙ୍କୁ କହିଥିଲେ ଯେ ତାଙ୍କ ଚୁଲିରେ ଯାଅ ଝାଡା ବସିକି ପଳେଇ ଆସିବ ମଳତ୍ୟାଗ କରିଦେଇକି।
ନାଇଁ ନାଇଁ ରାଜା ଗୋଟେ ପ୍ରଥମେ କଣ କରୁଥିଲେ। ହେଇକି ଉଁ ସିଏ ବୁଝି ପାରୁନଥିଲେ ଜୀବନର ପ୍ରକୃତ ସୁ ଖ କୋଉଟା ଓହୋ ମନ ମନ ପଡୁଚି ଯେତିକି ମାନେ ରାଜା କୋହୁଥିଲେ କି ସିଏ ଯାଇଥିଲା ଦୁଇ ତ ରାଜା କହିଲେ ଏଁ ଆଗ କଣ ସେଇଟା ଏତେ ନିହାତି ଦରକାର ସିଏ ପଳେଇଚି
କୋହୁଚନ୍ତି ହଁ।
ହଁ ଆଗ କଣ ଆଗ କଣ ସେଇଟା ଏତେ ଦରକାର। ତମେ ପଳେଇଚନ୍ତି ଆଉ ସେ ସେଇଠୁ କହିଲା କି ନାଇଁ ସେଇଟା ଶାନ୍ତି ଲାଗେ ତ ରାଜା କହଲେ ହଁ ଏମିତି ସାନ୍ତି ଲାଗେ।
ଆଚ୍ଛା ଆପଣ ଏବେ ସମାପ୍ତ କରନ୍ତୁ ମୁଁ ଆପଣଙ୍କୁ ମାନେ ପ୍ରୟାସ କରୁଚି କଥା ହବା ପାଇଁ ସେ କଥାଟିକେ ପୁନର୍ବାର ଚେଷ୍ଟା କରିବା ପାଇଁ।
ଠିକ ଅଛି ଆପଣ କରିବେ?
ଆଚ୍ଛା ଆଜ୍ଞା ନିଶ୍ଚିନ୍ତ ଯୋଉଟା ନିୟମ ଅଛି ଆମକୁ ସେଇଟା ପାଳନ କରିବାକୁ ପଡ଼ିବ।
ହୋଉ ଠିକ୍ ଅଛି।